ହାଲୋ।
ହ୍ୟାଲୋ ନାନା।
ହଁ ହ୍ୟାଲୋ।
ହୁଁ କଣ କରୁଥିଲୁ।
କଣ କରୁଥିଲୁ।
ଏଇଠି ଖାଇବାକୁ ଦେଇକି ବସିଥିଲି ଆଉ।
କଣ ଭାଇ କରିକାଙ୍କୁ ଖାଇବାକୁ ଦଉ
ହଁ ଭାଇ ହେରିକାଙ୍କୁ ଖାଇବା ଦଉ ପୁଅକୁ ଭାଇକି ଖାଇବାକୁ ଦୋଉଥିଲି। ଖାଇବାକୁ ଖାଇକିରି ଗଲେ। ମୁଁ ଏଇଠି ଖାଇବି ଆଉ।
ହୁଁ ହୁଁ ଆଉ ଆଜି ରୋଷେଇ କଣ କରିଥିଲୁ?
ଆଜି ରୋଷେଇ ଆଜି ରବିବାର ଥିଲା ଭାଇହେରିକା ଅଣ୍ଡା ଆଣିଥିଲ ଅଣ୍ଡା ଭଜା ଡାଲି କତି ଭାଇଆ ଖାଇଥିଲେ ମୋ ପାଇଁ ଡାଲି ଆଳୁ ଚକଟା କରିଛି ଆଉ।
ହଁ ଆସୁନୁ କେବେ।
ହଁ ଯିବି ଆଉ।
ନାଇଁ ଖାଇନି ଆମର ତ ଏବେ ରୋଷେଇ ବି ସରିନି ଏବେ ଚାଲିଛି ଅଧା ଅଧି ହେଇଛି। ବୋ କରିନି ଅଧା କରିଛି କରିସାରିଲେ ଖାଇବୁ ଆଉ। ଆମର ତଥାପି ଏବେ ହେଇଯାଉଛି।
ତମର କଣ ରୋଷେଇ ହେଇଛି।
ନାଇଁ ଆଜି ହେଇଛି ଭାତ ଡାଲି ଆଉ କଖାରୁ ଭଜା। ତାପରେ ବଢି ଚୂୁରା।
ସାଧା ଆଜି ରବିବାର ଆଉ।
ହଁ ବଉତ ଆଇଁଷ ଖାଉନି ଆଉ ସେଇ ସେ ସାଧା ଆଉ। ତାପରେ ଚାଉ ଖାଉଣ ଦେଇ ଯି
କେ ମଉସା। ମଉସା ଆଇଁଷ ସାରି ଦେଇଛନ୍ତି। ହ୍ୟାଲୋ।
ସେ ତାର କରିକି ଖାଉଛି ତାର ଆଉ। ତି ହଁ ବାପା କେବେଠାରୁ ଛାଡି ସାରିଲେଣି। ବର୍ଷେ ଦେଢ ବର୍ଷ ଇଗଲାଣି ବାପା ପାଉ ଆଇଁସ।
ହଁ।
ତୁ ରବିବାର ଆଇଁ
ଆଉ ନାଇଁ ମୁଁ ଏଇଠି ତିନି ଚାରି ବର୍ଷ ହେଲା ଆଇଁଷ ଖାଉନି ଆଉ।
ରବିବାର ଆଇଁଷ ଖାଇଏନି ସୋମବାରରେ ମଙ୍ଗଳବାର ରେ ଗୁରୁବାର ଶନିବାର ଆଇଁଷ ବନ୍ଦ ଖାଲି ଶୁକ୍ରବାର ବୁଧବାର ଯୋଉ ବୁଧବାର ଆଇଁଷ।
ଆମର ଏଇଖା ତିନି ଚାରି ମାସ ମୋର ଆଇଁଷ ବଂଦ ଏ ମାସ ଯୋଉ ଶ୍ରାବଣ ମାସ ନ ଚୈତ୍ର ମାସ କା ର୍ତ୍ତିକ ମାସ ସବୁ ବନ୍ଦ।
ସେରେ ବି ତୁ ଖାଉନୁ?
ପାଣି ନିଏ ତ ବୋଲବମ୍ ପାଣି ନିଏ ଆଇଁଷ ଖାଏନି।
ପାଣି ନେଉ?
ହଁ‌।
କୋଉଠୁ କୋଉ ଯାଇ ନଉ?
ମୁଁ ଫାଷ୍ଟ ବର୍ଷ ନେଇଥିଲି ଗଡ଼ଗଡ଼ିଆରୁ କପିଳାସ ତାପରେ ଏଇ ଏଠି ତିନି ବର୍ଷ ହେଲେ ଆମର ଏଠି ଜଣେ ସ୍ତ୍ରୀ ଲୋକ ଏକୁଟିଆ ତ ସେ କହିଲେ ଆଉ ସେ ଖୁଡ଼ି ହେବେ କହିଲେ ଆଉ ଟିକେ ମୋ ସାଙ୍ଗରେ ଚାଲ ଟିକେ ଅ କବାଟ ଏଇଠି ଯିବା ଆଉ ସେଠିକି ଯାନି ମୋ ସାଙ୍ଗରେ ସଜା ଏଇ ତିନି ବର୍ଷ ହେଲାଣିଁ ଏଇଠି ଆମର ଯୋଉ ଗ୍ରାମେଶ୍ଵର ପଞ୍ଚ ବୋଲି ଆମ ଘର ଆଡେ ସେଆଡେ ଏଇଠୁ ପାଣି ଉଠେଇକି ନାଉଗାଁରୁ ନେଇକି ଯାଉ ଆଉ।
ହ ସେଇଠୁ ସେଠି ତଥାପି କେତେ କିଲୋମିଟର ହବ?
ପଇଁତିରିଶି ଚାଳିଶ କିଲୋମିଟର ବାଟ ଚାଳିଶ କିଲୋମିଟର ବାଟ।
ଚାଳିଶ କିଲୋମିଟର ଚାଲି କିି
ହୁଁ-ହୁଁ।
ମାନେ ନୀତି ନିୟମ କେମିତି କଣ ଟିକେ କହିଲୁ ମାନେ ଯୋଉ ପାଣି ଉ ଉଠେଲା ବେଳକୁ କେମିତି କଣ ନୀତି ନିୟମରେ ରହିବ।
ହଁ ନିତୀ ନିୟମ ମାସ ଯାକ ପିଆଜ ରସୁଣ ଖାଇବନି ଆଇଁଷ ଖାଇବନି। ଉ ତାପରେ ନିଜ ଇଏରେ ରହିବ ପୁରା ଏତେ କାହା ପାଗରେ ଖାଇବା କଥା ନୁହଁ। ତାପରେ ମାସ ଯାକ ଯୋଉ ଚାରି ପାଳି ଯୋଉ ସୋମବାର ସୋମବାର ଅରୁଆ ଖାଇବ।
ଓ ହୋ।
ହୁଁ। ଆରେ ଏମିତି ଆଉ ପାଣି ନେଇକି ଯିବୁ ଆମେ ଏଇଠିୁ ଶନିବାର ପାଣି ଉଠାଉ ଶନିବାର ଏଇଠି ରହିବୁ ଘର ପାଖରେ ପାଣି ଉଠେଇକି ଗୋଟେ ଦିନ ରହିବୁ ଏଠି ଆମର ସେଠି ଅଛନ୍ତି ମହାଦେବ ଘୁଡେଶ୍ଵର ମନ୍ଦିର ଘୁଡେଶ୍ଵର ମନ୍ଦିରରୁ ପାଣି ପୁଣି ତାପର ଦିନ ସୋମବାର ଦିନ ସକାଳୁ ନେଇକି ଯାଉ ଆମେ ଦ୍ଵିତୀୟ ପାଳିରେ ପାଣି ନେଇକି ଯାଉ।
ହୁଁ।
ତାପରେ ଠାକୁରଙ୍କ ପାଖେ ଗ୍ରାମେଶ୍ୱରରେ ପାଣି ନେଇକି ଢାଳୁ ଆଉ।
କେତେ ଦିନ ଲାଗେ ତମକୁ ପାଣି ନେଇକି ଯା ଯିବା ଆସିବା କେତେ ଦିନ କଣ ଲାଗେ?
ଦି ଦିନରେ ହେଇଯିବ ତିନି ଦିନରେ ଆମେ ଫାଷ୍ଟ ଶନି ନିବାର ଏଇଠୁ ପାଣି ଉଠେଇକ ଆମ ଛକ ପାଖରେ ଆମେ ରହୁ ଶନିବାରନ ତାପରେ ରବିବାରନ ଭୋରୁ ତିନିଟା ରାତିରୁ ପାଣି ଉଠେଇକି ନେଇକି ଯାଉ ଆଉ।
ହୁଁ। ମାନେ ତାପରେ ତିନ ତିନ ତିନଟା ରାତିରୁ ଯୋଉ ଉଠେଇକି ନିଅ, ତାପରେ ବାଟରେ ମାନେ ଚାଲିକି ଯାଅ ଯେ ମାନେ ଟୋଟାଲି ଆଉ ବାଟରେ
ନାଇଁ ନାଇଁ କୋଉଠି ରହୁନୁ, ପୁରା ଆମେ ବୋରିକିନା ପାଖରେ ପାଖରେ ରହୁ, ଆମ ଘର ପାଖରେ ରହୁ।
ଓହୋ।
ପୁରା ତିରିଶ କିଲୋମିଟର ବାଟ ପୁରା ଚାଲଉ ଆଉ। ପଚିଶ କିଲୋମିଟର ବାଟ ଖଣ୍ଡେ ଚାଲଉ କଣ୍ଟିନ୍ୟୁ ପୁରା।
ତା ମଝିରେ ତମେ ଖାଅନି ପିଅନି କିଛି କରନି?
ହଁ ଯିଏ ରହିଲା ଯିଏ ନ ରହିଲା, କିଏ ଯଦି ପରିସ୍ରା ଫରିଶ୍ରା ଗଲେ, ବାଉଙ୍ଗି ଥୋଇବି ବାଉଙ୍ଗି କାନ୍ଧରେ ଧରିକିରି ପରିସ୍ରା ଝାଡା ଯିବେନେଇ, ଯୋଉଠି ବାଉଙ୍ଗି ଓହ୍ଲାହେଲା ମାନେ ଗଛରେ ତଳେ ତ ଥୁଆ ହେବନି ଗଛ ଧିହରେ ନଗାହବ, ନହେଲେ ବାଉଁଙ୍ଗି ସବୁ ବାଟ ଯାକ ସବୁ କାଉଡି ଇଏ ବାନ୍ଧିଥିବେ ବାଉଁସ ବ ବାନ୍ଧିଥିବେ କାଉଡି ଥୋଇଆ ପାଇଁ, କିଏ ଥୋଇବେ କିଏ ପରିସ୍ରା ବାଟସାରା ଆମେ ରୁହଉନୁ ଆମେ ପଳାଉ ବାଟରେ ରହଉନୁ ସ୍ତ୍ରୀ ଲୋକ ଆଉ କୋଉଠି ରୁହଉନୁ ପଳାଉ ପୁରା କଣ୍ଟିନ୍ୟୁ ପୁରା ପଚିଶି କିଲୋମିଟର ଚାଲିକି ପଳାଉ।
ହୁଁ ହୁଁ ତାହେଲେ ତମେ ସେଇଠୁ ତମ ଘର ପାଖରୁ ମୋଟୁରୁ ଦିଜଣ ଯାଅ?
ହୁଁ। ଆମେ ଦିଜଣ ଯାଉ ଆଉ ସବୁ ପୁଅ ପିଲା ଯାଆନ୍ତି ଆଉ। ପୁଅ ପିଲା ପନ୍ଦର କୋଡିଏ ଜଣ ଖଣ୍ଡେ ଯାଆନ୍ତି ଆଉ। ଆମେ ସ୍ତ୍ରୀ ଲୋକ ଦି ଜଣ ଯାଉ।
ଓହୋ ଇଏ ଭାଇ ଯାଆନ୍ତି?
ଭାଇ ଫାଷ୍ଟ ବର୍ଷ ମୋ ସିଏ ଆଗରୁ ଯାଉଥିଲେ, ମୁଁ ଯୋଉ ବର୍ଷ ଠାରୁ ଗଲିଣି ପାନ୍ ଣି ନେଇକି, ଭାଇ ଯାଉଚନ୍ତି ଅମିତି ଯାଉଚି ତ, ବଡ ପୁଅ ଯାଉଚି ସେଇ ଯୁୁଗୁରୁ ଭାଇ ଆଉ ଯାଆନ୍ତିନେଇ ଅମିତି ଏଇ ବର୍ଷ କଉଥିଲା ବୋଉ ମୁଁ ଆଉ ଯିବିନି, ଆ ମୁଁ ତ ଆଡେ ରହିଲେଇ ମୁଁ ଯିବି ଯିବିନି ଆଉ ତୁ ପଳେଇବୁ ଏକା ଆଉ।
ସେମତି କିଛି ନାହିଁ ତ କିଛି ନିୟମ ନାଇଁ ମାନେ ଧର ଦି ବର୍ଷ କରିଦେଲା କି ତିନି ବର୍ଷ କରିଦେଲା ତାପରେ ଛାଡ଼ିଦେଲେ କିଛି ପ୍ରୋବ୍ଲେମ ନାଇଁ।
ନାଇଁ ଅସୁବିଧା ହବ କଣ ଯଦି ତମେ ନ ଯାଇପାରିବ ପୁଣି କେମିତି କଣ କରିବ? ଅସୁବିଧା ପୁଣି ଭଲ ମନ୍ଦ ଅଛି ନା ନାଇଁ କିଛି ବାରଣ ନାହିଁ ତାର। ତମେ ମାନସିକ କରିଥିବ ପାଞ୍ଚ ବର୍ଷ କି ଦଶ ବର୍ଷ କି ବାର ବର୍ଷ ତମେ ଯିବ ଆଉ ପୁରା ଅରଜେଣ୍ଟ ଅସୁବିଧା ହେଲା ଏଇ ଏବେ ରହିଗଲା ଗୋଟେ କମ୍ପାନୀରେ ରହିଯାଇ ଚି ନା ତାର ପ୍ରଥମ ମାସ ଏବେ ଯାଇଚି ତ ଛୁଟି ଦେବେନି, ସେ ସେଥିପାଇଁ ସିଏ କହିଲା ଏ ବର୍ଷ ଯିବିନି ଦେଖିଆ ଆର ବର୍ଷରୁ କଣ ହଉଛି ଆଉ? ମୋର ହେଇଗଲାଇଁ ପାଞ୍ଚ ବର୍ଷ। ଉଁ
କିନ୍ତୁ ତାର ସେମତି କିଛି ମାନସିକ ବୋଧେ ନାହିଁ।
ନାଇଁ ତାର ମାନସିକ ନାହିଁ ସେ ସେମିତିରେ ଯାଏ ମୋର କିନ୍ତୁ ମାନସିକ ଥିଲା। ମୋର ଛାତି ଇଏ ଥିଲା ଖରାପ, ଅଣ୍ଟା ଖରାପ ଥିଲା
ହଁ
ମୁଁ ସେଥିପାଇଁ ଯାଇଥିଲି ମୋର ଏବେ ଛ ଛାତି ଟିକେ ବାଗ, ଅଣ୍ଟା ଟିକେ ବାଗ, ଛାତି ଯେମତି ହଉ ଆ ସେମି ନାହିଁ।
ହୁଁ ହୁଁ।
ହଁ।
ବହୁତ ନି
ବହୁତ ନୀତି ନିୟମ ଅଛି। ଯେତେ ମାନେ ତମେ ଭକ୍ତିରେ ଇଏ କରିବ ତମ ଦେହ ପୁରା
ଭଲ ରହିବ।
ହଁ।
ଆଉ ଆଉ ଏଥର ରଜରେ କୁଆଡେ ଯାଇଥିଲୁ ତୁ?
ରଜକୁ ଘରକୁ ଯାଇଥିଲି ଆଉ।
ଆଉ ଘରେ ସଆଡେ କୁଆଡେ ବୁଲାବୁଲି
ନାଇଁ ଏ ବର୍ଷ ବୁଲାବୁଲି କିଛି ହେଇନି
ହ
ଯାଉ ଏଇ ରଜକୁ ଯାଉ ଟିକେ ଗୋରେନାଥ ସାଳ ପାକୁ ଆଉ ଏ ବର୍ଷ ଯାଇପାରଲୁନୁ ଆଉ।
ରଜରେ କଣ କୁହନ୍ତି ମନ୍ଦିର ମନ୍ଦିର
ନାଇଁ ଆମେ ବସୁ ମ ତ ଆମର ଜୁନ ଅଠରେ ବାହାଘର ତ ଆଉ ଯାଇ ପାରିଲୁନୁ ଏ ବର୍ଷ ଆଉ। ଘରେ ରହିଗଲେ ଯାଇପାରିଲି ଆଉ।
ଓ ହୋ। କୁଡେ ଯାଇଏ ଆଉ ମାଉସୀ ଘରକୁ ଯାଇଥିଲୁ?
ମାଉସୀ ଘରକୁ ଯାଇନି। ଯିବା ଆ ଓ
ହଁ ଏଥର କଣ ସେ ଭାଉଜ ହରିକା ସବୁ ଯାଇଥିଲେ ମାଉସୀ କହୁଥିଲା ଭାଉଜ ଲିପି ନାନା ଏମାନେ ସବୁ ସମସ୍ତେ ଯାଇଥିଲେ ପୁଅ ଗରିକା
ହଁ ବୋଉ କହୁଥିଲା ଯାଇଥିଲେ।
ହୁଁଁ ଯାଇଥିଲି ସେ ମାନେ ବୁଲାବୁଲି କରିକି ଆସିଛନ୍ତି ସେମାନେ ମାଉସୀ ଘରକୁ ଯାଇଥିଲେ ମାମୁଁ ଘରକୁ ଯାଇଥିଲେ ତାପରେ ଆମ ଘରକୁ ବି ଆସିଥିଲେ। ବୁଲାବୁଲି କରିକି ତିନି ଦିନ ରଜରେ ସେମାନେ ଭଲ ସେ ପୁରା ବୁଲାବୁଲି କରିଛନ୍ତି। ଆମେ କୁଆଡେ ଥରେ ଯାଇପାରିଲୁନି ବୋଉର ଦେହ ଭଲ ନ ଥିଲା ସେଥିପାଇଁ ଆମେ କୁଆଡେ ବଲେ ଯାଇ ପାରିଲୁି ତାପରେ ଏମିତିରେ ବି ଖରା ହଉଥିଲା ଖରାରେ ଆଉ କୁଆଡେ କିଏ କୁଆଡେ ଯିବ ଯେ କୁଆଡେ ବେଲେ ଯାଇନୁ ତିନି ଦିନ ରଜରେ ଆମର ପୁରା ଗଲା କୁଆଡେ ବି ହେଲେ ବୁଲିନୁ।
ମଉଶା ଙ୍କ ଦେହ ବାଗ ଅଛି ଟି? ହୁଁ ଆମେ ତ ସୁଜିତ ଏଇଠି ଦେହ ଖରାପ ଥିଲା ଅପରେସନ ହେଇକି ଆସିଥିଲା ଏଠି ତା ଟିକେ ବା ହେଇଯାଇଥିଲା ପୁଣି କଣ ଥଣ୍ଡା ହେଲାଣି ତଣ୍ଟିମୂଳ କହୁଛି ଦର୍ଜ ଲାଗୁଛି।
ସି ଆଇସ୍କ୍ରିମ୍ ଖାଉଥିବ।
ଆଇସ୍କ୍ରିମ ସେ ବା ଥଣ୍ଡା ଚିକିତ୍ସା ସେ କହିଥିଲେ ମାନେ ଅପରେସନ୍ ସରିଲା ତ ସେମାନେ କହିଲେ ପୁରା ଆଇସ୍କ୍ରିମ ଖାଅ ଯୋଉ ଜୁସ ପିଅ ଥଣ୍ଡା ପୁରା କୁଲ ପାଣି ପୁରା ଥଣ୍ଡା କ ପାଣି ସେ ଗରମ କିଛି ଖାଇବନି ଥଣ୍ଡା ଚିକିତ୍ସା ଖାଲି ହବ।
ହଁ ସେଇଟା ତ ଅପରେସନ ପରେ ପରେ କିନ୍ତୁ ଏବେ ତ ଅପରେସନ ତ ବହୁତ ଦିନ ତ ହେଇଗଲାଣି। ତ ସିଏ ଏବେ ପୁଣି କଣ ପାଇଁ ତର ଏମତି ଥଣ୍ଡା କାଇଁ ବାହାରୁଛି ସି ତମେ
ବାର ବର୍ଷ ବାର ମାସ ଏମିତି ଥଣ୍ଡା ହ ରୁହେ। ଏବେ ବି ସେ ତାର ବହୁତ ମୋର ଯାହା ତାର ସେମାନେ ଅତିରିକ୍ତ ଝାଳ ବୋଇଲେ ମାନେ ଗରମ ହବ ଯେତେ ଝାଳ ହ ତାକୁ ଥଣ୍ଡା ଧରିବ ତାର ଯେମିତି ମୋର ସେ ମୋର ସେତି ଝାଳ ବୋହିଛିଲେ ଯେଦି ଅଧିକା ଝାଳ ବହିବ ଥଣ୍ଡା ନାକ ଛିଙ୍କ ହବ ଯେ ସେ କହିବା କଥା ନାଇଁ ତାର ସେମିତି।
ଓହୋ ଆଉ ସେ ସେ ସେଥିପାଇଁ ସେ ଆୟୁର୍ବେଦିକ ନେଲେ କିଛି ମେଡିସିନ ନେଲେ
ମୁ ଯ କହୁ ଆମର ଏଠି ଜଣେ ଦଉଛନ୍ତି ଆୟୁର୍ବେଦିକ ସେ ଦେଖ ଅପରେସନ ହେଇନଥିଲା କହୁଥିଲି ନେଇକି ଛି ବୋଲି ଏବେ ନହେଲେ ଦେଖିବା ସେଇ ଆୟୁର୍ବେଦିକ ଦେଲେ ହବ ଆଉ ଯାଇଥିବ ଆଉ ବୁଝଥିବ।
ହୁଁ ସେଇଠି ନେଇକି ଆୟୁର୍ବେଦିକ ର ଦେଖା। ଅପରେସନ ତ ସରିଗଲାଣି ଏବେ ଆଉ କିଛି ଅସୁବିଧା ନାହିଁ ଯାଇକି ଆୟୁର୍ବେଦିକ ର ମେଡିସିନ ଦେ ଆୟୁର୍ବେଦିକ ଟା କଣ ଖାଇଲେ ସେଇଟା ବୋଡୁଟା କୁ ବହୁତ ଗରମ କରାଏ। ମାନେ ଦେହଟାକୁ ବହୁତ ଗରମ କରାଏ ତ ସେଇ ହିସାବରେ ଯଦି କମିଯିବ କମିଯିବ।
ହଁ,
ଆଉ ତୁ କେତେବେଳେ ଖାଇବୁ ଏବେ ଦିଟା ସାଢେ ଦିଟା ତ ହେଲାଣି ଆଉ ତୁ ନହେଲେ ଯା ଖାଇ ଅ ହଉ ତୁ ନହେଲେ ଯା ଖାଇବୁ ତ ମୁଁ ବି ଯାଉଛି ଖାଇବି ଆମର ବୋଉ ରୋଷେଇ ସାରି ସାଇଲାଣି ଡାକିଲାଣି ଖାଇବା ପାଇଁ। ହଁ ହଉ ମୁଁ ରହୁଛି ଆଉ
ହଁ, ହଉ।